ଆଜ୍ଞା ନମସ୍କାର।
ହଁ ନମସ୍କାର। ଆପଣ ମୋ ଶବ୍ଦ ଶ୍ରବଣ କରିପାରୁଚନ୍ତି?
ଆଜ୍ଞା ମୁଁ ଆପଣଙ୍କୁ ଶ୍ରବଣ କରିପାରୁଚି।
ଆଚ୍ଛା। ବର୍ତ୍ତମାନ କଣ କରୁଥିଲେ?
ବର୍ତ୍ତମାନ ମୁଁ ଶୋଇଅଛି। ଖଟ ଉପରେ ଶୋଇଅଛି ଆଖି ବନ୍ଦ କରିକି।
ଆଚ୍ଛା ଆଉ ଆପଣଙ୍କର ଯୋଉ କମ୍ପ୍ୟୁଟର କ୍ଲାସ ଟା କେତେଟା ରୁ କେତେଟା?
ସାଢ଼େ ସାତରୁୁ ସାଢ଼େ ଆଠ।
ସାଢେ ସାତ ରୁ ସାଢେ ଆଠ। ଆପଣ ଯାଉଛନ୍ତି କେମିତି? ଚାଲିକି ବୋଧେ।
ବିଶ୍ବବିଦ୍ୟାଳୟ?
ହଁ ନାଇଁ ନାଇଁ ହଁ ସେ ବିଶ୍ଵବିଦ୍ୟାଳୟ ତ ଚାଲିକି ଯାଉଥିବେ। ନା ଗାଡ଼ି ରେ?
ସେ ବୋଧେ ବିଶ୍ୱବିଦ୍ୟାଳୟ ବସ ରେ।
ବସରେ?
ଆଜ୍ଞା। ବ୍ରହ୍ମେଶ୍ଵର ଗୋଟେ ଅଛି ସେ ଜାଗା ଟିକି, ସେଠି ଯାଇକି ସେଠୁ ବସ ଧରୁ। ଏଇନା ଓହ୍ଲେଇଲା ବେଳେ ବି ସେଇଠୁ ଓହ୍ଲେଇଲୁ, ସେଇଠୁ ଚାଲିକି ଆସିଲୁ।
ଆଚ୍ଛା ଆପଣ ବ୍ରହ୍ମେଶ୍ୱରରୁ ଯାଉଛନ୍ତି?
ଆଜ୍ଞା।
ଆଚ୍ଛା ଆଚ୍ଛା। ବହୁତି ହି ବଢିଆ ଅତି ସୁନ୍ଦର। ଆଉ ଆପଣ ମୁଁ କହୁଥିଲି କି ଯୋ
ମାନେ ନିର୍ଭର କରେ। ବେଳେ ବେଳେ ବ୍ରହ୍ମେଶ୍ଵରରେ ବେଳେ ବେଳେ ବସ୍ ଧରିପାରୁନା ବ୍ରହ୍ମେଶ୍ଵର ଏତେ ବାଟ ଚାଲିକି। ତ ଏଇଠି ପଳଉ। କୋଉଠୁ? ଚାରି ଛକରୁ ପଳଉ। ସେଠୁ ପାରାମାଉଣ୍ଟ କ୍ଲବ୍ ଠୁ ଓହ୍ଲଉ। ସେଠୁ ପୁଣି ଚାଲିକି ଯାଉ।
ଆଚ୍ଛା ଆଚ୍ଛା ମୁଁ ବୁଝିଲି। ଆଉ କଣ କହୁଥିଲି କି ଆପଣ କଣ ଖାଇଛନ୍ତି ଆଜି ସକାଳେ?
ଆପଣଙ୍କୁ କହିଥିଲି ପରା। ନାଇଁ ପରା ନାଇଁ।
କଣ ଆଜ୍ଞା ମୁଁ କିଛି କହିନି। ଆପଣ ଆଗ ଉତ୍ତର ଦେଇଦଉଛନ୍ତି।
କହୁଛନ୍ତି କଣ କିଏ ଏବେ ମୁଁ କହିଲି ନାଇଁ।
ଓ ହ ଆଚ୍ଛା ଆଚ୍ଛା।
ମୋ ମୁଣ୍ଡ ବିନ୍ଧୁଚି। ବେଶୀ ରୋଲ୍ କଲା।
ଆପଣଙ୍କର ଆପଣଙ୍କର କାଲି ବୋଧ ହୁଏ କାଲି ବିଶ୍ବବିଦ୍ୟାଳୟ ଆପଣଙ୍କର କେତେଟାରେ ଅଛି?
କାଲି କେତେଟାରେ ଥିଲେ କି ନଥିଲେ କିଛି ଫରକ୍ ପଡେ ନାହିଁ କାହିଁକି ନା କାଲି ମୁଁ ଯାଉନାହିଁ।
ଆଚ୍ଛା କାଲି ଯାଉ। କାଲି କାହିଁ ଯାଉନାହାନ୍ତି?
କାଲି ଆମର ଅଲଗା ଜାଗା କୁ ଯିବାର ଅଛି।
ବୁଝିପାରିଲେ।
ଯାଉଚୁ ଆମେ ବାହାରକୁ।
ବାହାରକୁ ମାନେ କୁଆଡେ?
ରାମ୍ ମନ୍ଦିର୍।
ରାମ୍ ମନ୍ଦିର୍, ମାନେ ଘର ଲୋକ ଙ୍କ ସହ ନା ସାଙ୍ଗ ମାନ ଙ୍କ ସହ? ହଁ ହ୍ୟାଲୋ।
ହଁ ହଁ କହୁନାହାନ୍ତି ମୁଁ ଟିକେ ଶୋଇପଡିଲି ଯେ ଆପଣଙ୍କ କୁହ କଥା ଶୁବୁଚି।
ଆଚ୍ଛା ଆଚ୍ଛା ମୁଁ ବହୁତ ବୋରିଙ୍ଗ କହେ ମୁଁ ଜାଣିଚି। ଆପଣ ସେଇଟା ପ୍ରମାଣ ମଧ୍ୟ ବି କରୁଛନ୍ତି।
ଶୁଣିକି ଶୋଇପଡିଲି କି ମାନେ ମୁଁ ଟିକେ ଥକି ଯାଇଚି ତ।
ଆଚ୍ଛା ଠିକ୍ ଅଛି ଆପଣ ଆଉ ସାତ ମିନିଟ ପରେ ଶୋଇପାରିବେ ମୁଁ କହିଲି କି ଆପଣ କାଲି ସାଙ୍ଗ ମାନଙ୍କ ସହ ଯାଉଛନ୍ତି ବୋଧେ?
ଆଜ୍ଞା।
ବହୁତ ହି ବଢିଆ ଆପଣ ଯିବେ କେମିତି ମାନେ ଗାଡି ବସ୍ କାର? ଏରୋପ୍ଲେନ୍ ଟ୍ରେନ୍ ଜେଟ ବୋଟ? ହ୍ୟାଲୋ। ହ୍ୟାଲୋ।
ଆଜ୍ଞା ଆଜ୍ଞା କୁ କହୁନାହାନ୍ତି।
ମୁଁ କହିଲି କାଲି ଆପଣ ଯିବେ କେମିତି କୋଉ ଯାନ ବ୍ୟବହାର କରିକି?
କୋଉ ଜାଗା ବ୍ୟବହାର କରିବେ ଆପଣ ଟିକେ ସାଉଣ୍ଡ କମଉନାହାନ୍ତି। ଆଜ୍ଞା କୁହନ୍ତୁ।
ଆପଣ ତ ନଏଜ ପଲ୍ୟୁସନ କରୁଛନ୍ତି।
ଆଜ୍ଞା ମୋ ମାମା ଟିକେ ବେଶୀ ଫୋନ ଦେଖୁଛନ୍ତି ମାନେ ଫୋନ ଛୁଆ ମାନ ରୁ ଦୂରେଇବା କଥା ସିଏ କିନ୍ତୁ ଫୋନ ଅଧିକ ଦେଖିବେ।
ଆଚ୍ଛା ମୁଁ ବୁଝି ପାରୁଛି ବହୁତ ଭଲ କଥା। ମୁଁ କହିଲି କି ଆପଣ କାଲି ଯିବେ କେମିତି? ଆପଣ ମୋର କୌଣସି କଥାର ଉତ୍ତର ଦେଉନାହାନ୍ତି। ହ୍ୟାଲୋ ହ୍ୟାଲୋ।
ହଁ କହୁନାହାନ୍ତି ଆପଣ।
ମୁଁ କହିଲି କି ଆପଣ କାଲି ଯିବେ କେମିତି?
କାର ରେ
ଶୁଭିଲାନି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ।
ମୁଁ କହିଲି କି ଆପଣ କାଲି ଯିବେ କେମିତି? ମୁଁ ପଚାରିଲି ଆପଣ କାଲି ଯିବେ କେମିତି? କାରେ ମାନେ ଫ୍ୟାମିଲି ସହ ଯାଉଛନ୍ତି?
ଆଜ୍ଞା ଆପଣଙ୍କୁ କଣ ଲାଗିଲା?
ଆପଣ କହିଲେ ଯେ ସାଙ୍ଗମାନ ଙ୍କ ସହ ଯାଉଛନ୍ତି ବୋଲି।
ନା ନା ନା ଆମେ ଯାଉଛୁ କହିଲୁ ମୁଁ ଆମେ କହିଲି ଫ୍ୟାମିଲି ଯାଉଛୁ।
ଆଚ୍ଛା ଫାମିଲ ଯାଉଛନ୍ତି ବହୁତ ହି ବଢିଆ ବହୁତ ହି ଭଲ ଜାଗା ଆପଣ ଭାବିଛନ୍ତି। ପିଲିବା ପାଇଁ ଆ ସେମାନେ ସେମତି ଯିବାର
ହଁ ସେମିତି ଖାଲିଟା ରେ ଯାଉଛୁ।
ହଉ। ବହୁ ବହୁତ ନିଦ ଲାଗୁଛି।
ଠିକ ଅଛି ଆଉ ଆପଣଙ୍କୁ ଆଉ ରାତିରେ କଣ ହ୍ୟାଲୋ। ମୁଁ ବୁଝିପାରୁଛି ନା ବୋରିଙ୍ଗ କରୁଛି ବଟ ଏତେ ବି ତ ନୁହଁ ନା। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଠିକ ଅଛି ଯେହେତୁ ଆପଣଙ୍କ ତରଫରୁ କୌଣସି ମତେ ଉତ୍ତର ମିଳୁନି ତ ମୁଁ କଲଟିକୁ ଏଇଠି ସମାପ୍ତ କରିଛି।